ହାଲୋ।
ହଁ।
ହୁଁ। ହାଲୋ।
ଭୟ କରୁ ଚି ହଁ ।
ପତ୍ରଛି ଏ ହୁଅନ୍ତି।
କଣ କହିଲ?
ହେଲା ଚିକି ପଚୁର ପିଠା କାଇ ଲାଗ କିଏ ପୋଛି
ଓହୋ ତାକୁ କହିଦେ ଖୁସିରେ କଥା ହଉଛୁ ଆମେ ବୋଲିକି?
ସାତ
ସୁଖ
ନାଇଁ।
ହାଲୋ।
ହଁ।
ମୋବାଇଲ୍ ରେ କିଛି ଶୁଭାଯାଉ ନାହିଁ।
ଶୁଭା ଯାଉଛି ନା ନାହିଁ ମୋ ପଟରୁ?
ହଁ ହଁ ସଭାଇ ଅଛି ମୋର?
ହଁ ଏବେ ଶୁଭା ଯାଉଛି ।
ଅବ ଡାଉନୁ ହଉଚିତ ।
ହ ହୋ।
କେତେବେଳେ ଖାଇବ ଆଉ। ନିେି ଗ ହାଲେଓ।
ଆଉ ଖାଅ ମୁଢି ବେଶୀ ଖାଇଲେ ରକ୍ତ ଶୁଖିଯିବ ପାଣି ପିଇବା ଦରକାର ମୁଢି ଖାଇ ସାରିକି।
ସୁକୁଥାଉ ରକ୍ତ।
ପଢ଼ାପଢ଼ି କରୁଛ ନା ନାଇଁ ।
ଦଟା ପଡୁଛି ପନ୍ଦର କୋଡିଏ ମିନିଟ ପଢ ନେଇକ ନିଦ ଲାଗୁଛି ।
ପଢାପଢି ଟିକ କର।
ଆମେ ଅଇକା ରିଲ୍ସ କରିବା ତ ହାଲୋ।
ହଁ।
କବାଟରେ ରିଲ୍ସ କରୁଛି।
ହୁଁ ହୁଁ କିଏ ସେଇଟା?
ଚିକି ଏ ହାଲୋ । ପାଣି ଚାରି ଆଡେ ହେଇ ଗଲା ନା ସେଇ ଘରେ।
ପାଣି କପଡା ଦେଇଦିଅ ତଳେ।
ଏଇ ବାଉରୀ ତ ସେନେ ମାଜିିଗଲା ଆଉ
ଚିକି ସେଟା ଜାଣିିନଥିଲା ଆଉ ସେଠା ପାଣି ପକେଇଦେଲା ଆଉ
ତଳେ ଗୋଟେ ବାଲଟି ରଖିଦବା।
ହୁଁ।
ତଳେ ଗୋଟେ ବାଲଟି ରଖୀଦେବା ବହୁ
ହଁ ଆମେ ସେ ଦିଲ୍ଲୀ ବଜାର ଯିବା। ସେନୁ ଡଷ୍ଟବିନ ଅଳିଆ କୁଡା ବ୍ରସ୍ ସବୁ ଆଣ ବା ହେଲା ।
ହଁ।
ପଛରେ ବସିଲା ଏତେ ଦିନରେ
ହଁ ମୁଁ ସେ ତିରିଶ ତାରିଖ ଆଡେ ଯିବା। ହାଲୋ।
ତ ପଇସା ପାଇଲୁ।
ହଁ ମୋର ପଇସା ଆସିଯାଇଥିବ ଆଉ ଧରିବାନି।
ଟେ।
କଣ କିଣିବେ ସେଇ ଯାଗା ତ ଆପଣ କଣ କଣ ଦରକାର କଣ କଣ ଦରକାର ଯାଗା ଧରିକି ଆସିବା ।
କଣ? ଏବେ ତୁଇ ତୋର ପର୍ସନାଲ କାର୍ଡ ଗୋଟେ କିଣିନଥିଲୁ ବେ?
କଣ କିଣିବେ ତ ସେଠିକୁ ଗଲେ ଦେଖ୍ ଆଜି
ହାଲୋ। ହାଲୋ ହଁ କଣ କିଣିବୁ କହିଥିଲୁ ଗୋଟେ? ସତରେ କିଣିବୁ କ୍ଲଚର?
ହଁ ହଁ ହଁ ପରା। ତମେ କିଣିଦବ ଅଦା।
ଉଁ? ହୁଁ। ପଇସା ପାଇଲେ କିଣିଦେମୁ ଏତ । ମୁଇଁ ପାଞ୍ଚ ପାଉଚି ବେ ପଇସା ପାଞ୍ଚ ଆଡେ କିଣିିଦେବି।
ହୋଉ ଠିକ ଅଛି ମୁଁ ଗୋଟେ କିଣିଥିବି ଆଉ ତୁ ବି ଗୋଟେ କିଣିବୁ।
ହୁଁ ହୁଁ।
ହେଲା ତ? ଘଣ୍ଟା ଗୋଟେ କିଣିବାକୁ ପଡବ ମତେ।
ମେଣ୍ଡିିକାଲ
ହଁ। ଆରେ ମୁଁ ମେଡିକାଲ ଯିବି ତ ସେଇଥିପାଇଁ ଗୋଟେ ଘଣ୍ଟା କିଣିବାକୁ ପଡ୍ ବ ହାତ ପାଇଁ।
ମୋର ଘଣ୍ଟା ତ ମୁଇଁ ହଜେଇ ଦେଇଚି। ଉଁ କଣ ଗଲା ଗୁଡ ତୁବି ପଇସା ହେଲେ ଅନଲାଇନରୁ ଅର୍ଡର କର୍ବା ନହେଲେ।
ସେଟା ସାଙ୍ଗେ ଖରାପ ହୋଉନାଇଁ କି?
ଏ ମାମୁଘର ତ ବର୍ଷେ ଦୁଇ ବର୍ଷ ଯାଇ ଚୋଉଦ ଘଣ୍ଟା
ଅଁ ହୋଉ କରିବା ନହେଲେ।
ପ୍ଲସ ଟୁ ରେ କିଣିଥିଲି ସେଟା ମୁଇଁ ପ୍ଲସ୍ ଥ୍ରି ସେକେଣ୍ଡ ଇୟର୍ ଆଡେ ଯାକ ଉମ୍ ମୋର ଇଏ ହେଇଚି ବୋଲି ବେଟ୍ରି ପକେଇଲି ନାଇଁ ମୁଇଁ ତାପରେ ସି ଷ୍ଟୋନ୍ ଫୋନ୍ ଝଡି ଗଲା ଯେ ମତେ ଆର୍ ଭଲ ଲାଗଲା ନାଇଁ ଫିଙ୍ଗିଦେଲି ନହଲେ କିଛି ହେଇନଥିଲା ହେଟା।
ମତେ ସେ ଇଏ ସ୍ମାର୍ଟ ୱାଚ ଲେଖିଥିଲା ତ ମତେ ଭଲ ଲାଗୁଛି ଆଉ।
ହଜାହୁଜି ନ ଅଛି ହେଲେ ଖାଲି ବ୍ୟାଟ୍ରି ନାଇନ କି ଖରାପରା ଗୋ?
ଏରାକ ଠିକ କଲେ ହବ ଯେ ଆଉ ଗୋଟେ ସେଟା ଭାଙ୍ଗି ଦେଇଛନ୍ତି ସେମାନେ
ଯେ ହାନ ବ୍ୟାଟରି ପକେଇଲେ ହେବ କାଡ଼ା କି?
ହବ ବୋଧେ।
ପଚରେଇ ଯିବା ତ ନହେଲେ।
ହଉ ତିରିଶ ତାରିଖରେ ସେପଟେ ଗଲେ କି ପଚାରିବା ଆଉ ହବ ଗଲେ ଠିକ କରିକି ଆଣିବା। ସେଟା ଭାଙ୍ଗି ଦେଇଛନ୍ତି ସେ ରୁମର
ଲାଗୁନାଇ।
ଲାଗୁଚି। ହୁଁ। କଣ ତମେ ପହୁଛ ନାଁ କଣ?
ହଁ।
ପଢ଼ୁଛନା ପଢ଼ୁନ?
ସିଟି ପାଣ୍ଡେ ଏବେ ଟିକେ ପାଡୁଚେ ।
ଅ ହୋ।
ନହେଲେ କାହିଁ ପାଠ ପଢା କିଛି ନାହିଁ।
ଟିୟୁସନ ଯାଉଚି
କେନ୍ତେ କଣ ଦଉଛନ୍ତି।
ଦୁଇ ହଜାର ନୁ ଦଉଛନ୍ତି।
ଭଲ।
ଭଲ କଣ ମତେ ପଇସା ପତ୍ର ଏତେ ହେଉନାହିଁ।
ହୁଁ।
ପରଦିନକୁ ନଥିବ ସେ ଦୁଇ ହଜାର ଘର ଭଡ଼ା ପଳଉଛି ପଇସା
ହଁ। ଯାହା ମିଳୁ ଆଉ କଣ କରିବା? ମତେ ନିଦ ଲାଗିଲାଣି। ନିିଦ ଲାଗିଲାଣି।
ସେପଟୁ ଏବେ
ମୁଁ ଶୋଇବି ଦିଟା ହେଲେ ଶୋଇବି।
ମିତ ଯିବି ଏବେ।
କୁଆଡେ ହଁ ବ
ହୁଁ।
ମିକ୍ସଚର ଗୋଟେ ଧାରିକିନା ଆସିଥିବ ତ।
ଦକ୍ଷୟା ଆମେ ବୁଧବାର କ ଆବୁ ବୁଧବାର ଆଇବ କିନ୍ତୁ ପନିପରିବା ସରିନା
କଣ କହିଲ?
ବୁଧବାର କିଣିଥିଲୁ ପନିପରିବା ହୋଇନାହିଁ ଏଥର ହୁଏନି
ହଁ।
କୁଆଲେ
ହୁଁ ହୁଁ।
ଲାଇନି ପଳେଇ ଯାଇଛି ଯେ
ହଁ ତମେ ଶୋଉନ କି ଦିନ ବେଳା?
ମାମୁନ ତ ଯେତିକି ଶୁଉଛି ଆର କିଏ ଶୁ ନଥିବେ।
ଏବେ ଶୋଇବନି?
ଖାଲି ନିଦ ଲାଗୁଛି ମୋତେ ଖାଲି ମୁଁ ଶୁଉଛି।
ରଇ ବାତ ଯଉ।
ମତେ ଖାଲି ଆମ୍ବ ଖାଇବା ଲାଗି ଇଚ୍ଛା ହଉଛି କିନ୍ତୁ ମୁଁ ଆମ୍ବ ଖାଇବା ଲାଗି ପାଉନି।ଘୋସି ଦିଦି ଏ ପଇସା ବିତ୍ ବଲ୍ ପରେ। । ଗୁଡ଼ ଘୋଷ ତୋତେ ବୋଲ ଦିନକୁ ପଚାଶ ଟଙ୍କା ଲେଖା ଦେବୀ ବୋଲଛି। ସେ କାର୍ଯ ରୁ ଇନକମ୍ କରବେ। ହୁଁ ହୁଁ। କରୁଚି?
ତମେ କରୁଛ ନାଇଁ।
ହୁଁ। ମୁଁ ବି କରୁଚି ।
ହ। କଣ କହିଲେ? ଠିକ ତାହାଲେ ମୁଁ ବି
ହାଲୋ।
ହଁ।
ହଁ ଏଇ କଥା ନା ଅଲଗା କ ଥାବ
ଠିକ ହଁ ହଁ।
ଏ ରଖୁଛି ହେଲା।
କଟିଲା ନା।